ହାଲୋ।
ହଁ କଣ କରୁଥିଲି।
ଏଇଠି ଫୋନଦେଖୁଥିଲି ଆଉ ତୁ।
ଓହୋ ଖାଇସାଇଲଣି।
ହଁ ତୁ।
ହ୍ୟାଲୋ।
ହାଲୋ ହାଲୋ।
ଖାଇ ଖାଇସାରିଲେଣି ହଁ ହେଲୋ। ଖାଇସାରିଲଣି ହଁ ମୁଁ। ମୁଁ ଏଇ ଖାଇକି ଆସିଲି ସାଙ୍ଗେ ସାଙ୍ଗେ ଆଉ ଟିକେ ପରେ ଆଉ।
କଣ ଖାଇଲୁ?
ମୁଁ ଖାଇଲି ଭାତ, ଡାଲି, ଭଜା, ଆଳୁ ଆଳୁ ଚକଟା। ଆଉ ହେଇଥିଲା ପାମ୍ପଡ। ଏଇ ସବୁ ହେଇଥିଲା ଆଉ। ଆଉ ତମେ କଣ ଖାଇଲ?
ହୁଁ। ମୁଁ ଖାଇନି ଖାଇବି ଆଉ ଟିକେପରେ।
ହଁ ଖାଇନ ସାଢେ ତିିନିଟା ହେଲାଣି ଏତେବେଳେ ଯାଙ୍କେ।
ମୁଁ ଟିକିଏ ଲେଟ୍ ରେ ଖାଏ ତ ସେଥି
ଆଉ ତମ ଦେହ କେମିତି ଅଛି?
ହଁ ଭଲ ଅଛି ସମୟରେ ସମସ୍ତେ ଖାଇସାରିଲେଣି।
କଣ କହିଲ?
ତମ ଘରେ ସମସ୍ତେ ଖାଇସାଇଲେଣି।
ହଁ ଆମର ସମସ୍ତେ ଖାଇକି ଶୋଇଛନ୍ତି ଆଉ।
ଅ ହୋ।
ଆଉ ଆଜି କଲେଜ୍ ଯାଇନ।
ନା ବର୍ଷା ହୋଉଛି ବର୍ଷା ହୋଉଚି ଯିବି କେମିତି। ତମର ସେପଟେ ବର୍ଷା ହୋଉନି ହଁ।
ହଁ ଆମର ଏପଟେ ତ ବର୍ଷା ସକାଳୁ ହୋଉଚି ଛାଡୁ ହିଁ ନାଇଁ ଅଇକା କଣ ଟିକେ ଟିକେ ଛାଡିଚି।
ଆମର ଏବେ ବି ପକୋଉଚି ପୁଣି।
ଆମର ଏପଟେ ହୋଉଥିଲାଏବେ ଟିକେ ଜଷ୍ଟ ଛାଡିଛି।
ହଁ ଆମର ପକୋଉଚି ମ।
ଆଉ ପୁରୀ କେବେ ଯିବାର ପ୍ଲାନ୍ ହେଇଚି?
ଯିବାର ତ ହଁ ରଥଯାତ୍ରା ଯିବାର ଅଛି।
ରଥଯାତ୍ରା କୁଯିବ ନା ରଥଯାତ୍ରା ତ ବହୁତ୍ ଭିଡ ହେଇଥିବ।
ବେସି ତ ଭିଡ଼ ତ ରହିବ ସବୁବେଳେ।
କେବେ ଗୋଟେ ଯିବାଅ ପ୍ଲାନ୍ କରିକି ଆଉ।
ହଁ ତମର ଏକ୍ଜାମ ସରିଗଲା। ହାଲୋ।
ସରିଲାଣି ମୋର ଫାର୍ଷ୍ଟ ଏକ୍ଜାମ ତ ସରିଗଲାଣି। ଆଉ ସେକେଣ୍ଡ ଟା ରିଆଡମିଶନ ହେଇନି ହବ ଏକ୍ଜାମ ଇଣ୍ଟର ପାଇଁ କହୁଚନ୍ତି। କ୍ଲାସ ତ କଲେନି ଅଧା କହୁଥିଲେ ଇଣ୍ଟରନାଲ କରିବେ ଆରମାସ ଆଡକୁ। ଇଣ୍ଟରନାଲରେ କଣ କେମିତି କୋଶ୍ଚିନ୍ ପଡେ ତମେ ଜାଣିଚ?
ହଁ ପଡେ ଅପସନ୍ ପଡେ ଅପସନୱାଇଜ ପଡେ।
ହଁ ୱାନ୍ ମାର୍କ ଟୁ ମାର୍କ ରେ ଏମିତିଆ ପଡୁଥିବ ଆଉ।
ହଁ ପଡ଼େ ସେଗୁଡାବି ପଡ଼େ। ଅପସନ ଦେଖିଲେ ସବୁ ଲେଖିହେଇଯିବ।
ଓହୋ ଅପସନ ଦେଖି ସବୁ କରିବାକୁ ପଡିବ ନା।
ହୁଁ ସେଇଥିରେ କୋଶ୍ଚିନ୍ ଅଛି ସେଇଥିରେ ହିଁ ଆନ୍ସର ଅଛି। କରିପାରିଲେ ଜାଣିପାରିଲେ ସବୁ ହେଇ ଯିବ।
କଣ କହିଲ।
ମାନେ କରି ପାଇଲେ ସବୁ ଜାଣି ହେଇ ଯିବ। ତୁ କର ଆପେ ଆପେ ଜାଣିପାରିବୁ।
ଫାଷ୍ଟ ଇୟର ରେ ତ ପିଲା କହୁଥିଲେ କଣ ଆନୁଆଲି କି ହାପ୍ଇଅରଲି ଏକ୍ଜାମ ହବନି ବୋଲି। ହେଲେ ତ କଲେ ଆମ କଲେଜରେ।
ହୁଁ।
କଲେ ଯେ ହେଲେ ହେଲେ ମାର୍କ ଆମକୁ ଦେଖେଇଲେନି।
ଆଉ।
ନାଇଁ ନାଇଁ ମାର୍କ ଦେଖିେଇ ନାହାନ୍ତି ତ ଆମକୁ।
ସେଟା ଦେଖାନ୍ତି ନି ବାସ୍। ଫାଷ୍ଟଇୟରେ ସେମତି କିଛି ନାହିଁ ସେକେଣ୍ଡ ଇୟରେ। ଉଁ ଟ୍ୟୁସନ ଯିବାକୁ ହବ ପଢିବାକୁ ପଡିବ।
ହୁଁ ହୁଁ। ଇଏ ଗୋଟେ ଥାଏ ଯୋଉ ଗୋଟେ ବି ଇ ଡି ଟ୍ରେନିଂ ନବାକୁ ଥାଆନ୍ତି ସେଇଟା କଣ ବି ଇ ଡି। କେମତି କଣ ଟ୍ରେନିଂ ନିଅନ୍ତି ସବୁ।
ହଁ ବି ଇ ଡି ଅଛି କରନ୍ତି।
ସେଇଟା କଣ କେମିତି ଟ୍ରେନିଂ ନଉଛ ହାଲୋ। ହ୍ୟାଲୋ ସେଇଟା ଯୋଉ ବିଇଡି ଯୋଉ ସେଇଟା କଣ କେମିତି ଟ୍ରେନି ନିଅନ୍ତି।
ବିଇଡି ରେ ସେଇଟା ପଢୁ ପଢୁ ତିନି ଚାରି ବର୍ଷ।
ତିନି ଚାରି ବର୍ଷ ସେଇଟାକୁ ପଢ଼ିବାକୁ ପଡ଼ିବ।
ହଁ।
ଓହୋ ତାପରେ କେମିତି ଆପ୍ଲାଏ କରିବୁ ନିଜେ ଯାଇକି ତମେ ଧର। ସ୍କୁଲରେ ଯାଇଁକି ତମେ ନିଯ
ନାଇଁ ଗୋଟେ ସାର ଥିବେ ଗୋଟେ ସାର ଅଛନ୍ତି ସେଇ ହିଁ ସବୁ। କହି ଦିଅନ୍ତି କେମିତି କଣ ହବ କଣ ନାହିଁ। ହାଲୋ। ହାଲୋ।
ମାଲୋ କୁହ। ତାପରେ ବି ଇ ଡି ତାପରେ ହେଲା ପରେ ତମେ ଯାହା କରିପାରିବ।
ହଁ।
ଉଁ ହୁଁ। ତେବେ ସେ ଟ୍ରେନି ଟ୍ରେନିଂ ତ ଯିବାକୁ ପଡିବ। ହାଲୋ।
ହଁ ହାଲୋ।
ହଁ କହୁନ ତମ ଭଏସ କିଛି ଆସୁନି।
ମୋ ଭଏସ ଆସୁନି ନା ତୋ ଭଏସ ଆସୁନି।
ତମ ଭଏସ ବା କିଛି ଆସୁନେହିଁ।
ହଉ ହଁ ହ୍ୟାଲୋ।
ହ୍ୟାଲୋ।
ହାଲୋ।
ହଁ ସେ ଯୋଉ ଟେନ ହଁ ଶୁଭିଲା। ଆଉ ସେ ଯୋଉ ଟ୍ରେନିଂଟା ନବୁ ଟ୍ରେନିଂଟା ତମକୁ କେଉଁଠି ଯିବାକୁ ପଡ଼ିବ ସେଇଟା ପଠେଇବେ।
ସ୍କୁଲ। ତମ କଲେଜ ରୁ କଲେଜ ସ୍କୁଲ କୁ କରିବ ନା ଆଉ କଣ ସ୍କୁଲ କତିକି ଯିବ ନା କଣ।
ଯଦି ଯଦି ତମେ ସ୍କୁଲ ରେ ପଢେଇବାକୁ ଚାହିଁବ?
ଆବେ ସ୍କୁଲରେ କେମିତି ପଢିବ? ହ୍ୟାଲୋ। ତୁ ତ କଲେଜ ରୁ କରିବୁ ନା? କଲେଜ ର ତମ ଟିଚର ଥିବେ ଟିଚର ରୁ ସେଇଠି ପଢିବୁ।
ହ
ସେଇଠୁ କାଲି ସାରଙ୍କଠୁ ବୁଝିକି ଯାଇକି କରିପାରିବୁ।
ଓହୋ। ଆଉ ତମ ଖବର କଣ ଭଲ?
ହଁ ମୋ ଖବର ଭଲ। ତୋର?
ହଁ ଭଲ ଆଉ।
ଆଚ୍ଛା।
ଆଉ ରାନି ଦିଦି ଶହ କଥା ହେଇନ?
ନା ହେଇନି ହେବି ଆଉ। ଏବେ ତ ହେଇନି ସେ ଆସିବ କହୁଥିଲା।
କେବେ ଆସିବ?
ହଁ ଆରୀ ଭିତରେ କେବେ ଗୋଟେ ଆସିବ କହୁଥିଲା। ଆସିନି ଏବେ ଆସି
ହୁଁ।
କଣ କହିଲୁ?
ନାଇଁ କଅ?
ଆଉ ରାନି ଦିଦି ଆସିଲେ କେବେ ଗୋଟେ ଫିଷ୍ଟ କରିବା ଆଉ।
ହଁ ସେ ଆସୁ ଆଉ।
ହୁଁ ହୁଁ। ଆଉ ତୋ ଭଉଣୀ କଣ କରୁଥିଲା?
ସିଏ କଲେଜ ଯାଇଛି।
କଲେଜ ଯାଇଚି?
ହଁ।
ଆଉ କନେ ଭେରିିକେସୁ।
ହୁଁ ସେ ଶୋଇଛି।
ତୋ ବାପାଙ୍କ ଦେହ ଏବେ ଭଲ ଅଛି?
ହଁ ସମସ୍ତେ ଦେହ ଭଲ ଅଛି। ତମ ଘରେ?
ହଁ ଆମ ଘରେ ବି ସେ ଭଲ ଅଛି ଆଉ।
ଆଉ ଆଜି ଖାଇବାକୁ କଣ ହେଇଥିଲା?
ଆଜି ହେଇଥିଲା ଖାଇବାକୁ ଭାତ, ଡାଲି, ଭଜା ଆଉ ଆଳୁ ଚଟଣି ଆଉ ସନ୍ତୁଳା ଏମତି ସବୁ ହେଇଥିଲା ଆଉ।
ଓହୋ।
ଆଉ ତମେ ଏବେ ପ୍ଲସ୍ ଥ୍ରୀ କୋଉ କଲେଜ ରେ କରୁଛ?
ରେଭେନ୍ସା।
ରେଭେନ୍ସାରେ ନା, ତମର ଏବେ ଫାଷ୍ଟ ଇଅର ନା ସେକେଣ୍ଡ ଇଅର ହେଲା?
ଲାଷ୍ଟ ଇୟର
ଲାଷ୍ଟ ଆ ତମେ ଯୋଉ ମେହେନ୍ଦୀ ଫେଏନ୍ଦି କରୁଥିଲ ଏବେ ଆଉ କରୁଚ?
ହଁ ଚାଲିଚି ସବୁ।
ଆଉ ତମେ ଯେ ଯେ ମେହେନ୍ଦି ଫେହେନ୍ଦୀ ଟ୍ରେନିଂ ନବ ଯିଏ ତମେ କେତେ କଣ ତାଙ୍କଠୁ ନଉଚ? ମାନେ କେତେ କଣ ପଇସା ସବୁ ନଉଚ ଯିଏ ଟ୍ରେନିଂ ନଉଚି ତମେ ପଇସା ନଉଚ?
ଉ ହଁ।
ଅହଁ ମୋର ଯିଏ ସାଙ୍ଗ ଦି-ଦି ଦି ତିନି ଜଣ କହୁଥିଲେ ସେ ଯିବେ ବୋଲି।
ହୁଁ।
ତମ ଘର କୋଉଠି ତାଙ୍କୁ ଲୋକେସନ ଦବ ସେ ଯିବେ ଶିଖିବେ ଆଉ।
ଠିକ୍ ଅଛି।
ତମେ ଯେବେ କଲେଜରୁ ଫ୍ରି ହବ ତାଙ୍କୁ କହିବ ସେ ଯିବେ।
ହଁ ଆଚ୍ଛା ଠିକ୍ ଅଛି କେବେଳେ କହିବି ଆଉ।
ଓହୋ। ଆଉ ଆର୍ଟ ଯୋଉ କରୁଚ ସେରାବି ଶିଖିପାରିବେ?
ହଁ ହଁ ସବୁ ମୁଁ
ହଉ ହଉ ହଉ ତମେ କେବେ ଫ୍ରି ହେଲେ ମତେ କହିବ ମୁଁ ସେମାନଙ୍କୁ କହିବି ତମ ଘର ପାଖକୁ ସେ ଯିବେ ଆଉ।
ହୁଁ ଠିକ୍ ଅଛି।
ଆଉ ଆଜି ତମେ ସକାଳେ ଜିମ୍‌ ଯାଇନ?
ହାଏ ଯାଇଥିଲି।
ତମ ଜିମ୍ ରେ ଆଡମିଶନ୍ କେତେ କଣ ନଉଚନ୍ତି?
ତିିନି ଦି ହଜାର ଦି ହଜାର ଦିନ ତିନି ମାସକୁ।
ହଉ ଦି ହଜାର କେତେ ମାସ ନଉଚନ୍ତି ସେଇଟା।
ଦି ତିନି ମାସ୍।
ଓ ହୋ।
ତୁ ଆସ
ହଉ ହ। ହଁ ମୁଁ ଯିବି ଆଉ ମୁଁ କିଛିଜଣ୍ ସାଙ୍ଗମାନେ ବି କହୁଥିଲେ ଯିବେ ବୋଲି ମୁଁ କହିଲି ହଁ ମୋର୍ ଜଣେ ଅଛନ୍ତି ସାଙ୍ଗଟେ ସିଏ ବି କହୁଥିଲା ତାଙ୍କର ଜିମ୍ ଅଛି ସେ ଟ୍ରେନିଂ ଦଉଚି ବୋଲି ସେଇଥିପାଇଁ କହୁଥିଲି ତମୁକୁ ପଚାରିବି।
ହୁଁ। ହଁ ଆସ କେବେ ଗୋଟେ ଜଏନହବ।
ହଉ ଆମେ କେବେ ଗୋଟେ ଯିବୁ ଆଉ। ତମେ ଟ୍ରେନିଂ ଦଉଚ ନା ଜିମ୍ ରେ?
ହୁଁ ହୁଁ।
ହଉ ତମେ ଯୋଉ ଟ୍ରେନିଂ ଦଉଚ ମାସକୁ କେତେ ନଉଚ?
ପାଂଶହ। ତିନି ହଜାର ପାଞ୍ଚ୍-ପାଞ୍ଚ ହଜାର। ହେମତି ସେଇ ଟାଇପ୍ ର ଆଉ।
ହଉ।
ହୁଁ ହ-ଉ।